ହଁ କଣ କରୁଛ?
ବସିଛି ଆଉ କଣ କରୁଛ ତମେ?
ଯାଉଛି ଖାଇବୁ ଆଉ
ତମେ କଣ ଖାଇ ସାଇଲଣି?
ଖାଇନୁ ଯାଉଛି ଖାଇବୁ ଆଉ।
ବର୍ଷା ସିଆଡେ ହଉଛି?
ବର୍ଷା ହଁ ହଉଛି ଏ ହଉଛି ସେ ସେମତି ଛାଡି ଯାଉଛି ଟିକେ ଟିକେ। ସିଆଡେ ହଉଛି?
ହଁ ଘରେ କଣ ସବୁ କରୁଛନ୍ତି?
ଏ ଖାଇ ପିଇ ସାଇଲଣି ତ ମୁଁ ତ ଯା ଖାଇନି ଖାଲି ଆଉ ଯାଉ ଯିବି ଖାଇବି ଆଉ।
ହୁଁ ଆପଣଙ୍କ ଘରେ କିଏ କିଏ ଅଛନ୍ତି?
ହଁ ଶାଶୁ ଶ୍ୱଶୁର। ଆଉ ମୋ ସ୍ଵାମୀ ଦିଅର ମୁଁ ମୋ ପୁଅ। ପୁଅ ଶୋଇ ପଡ଼ିଲାନି?
ଆଉ ପୁଅ କଣ କରୁଛନ୍ତି?
ସଇଲାଣି। ପୁଅ ଶୋଇଛି?
କଣ କହିଲେ?
ପୁଅ ଶୋଇଛି?
ନାଇଁ ଶୋଇନାହିଁ।
କାହିଁକି ଏତେ ଲେଟ?
ଖାଇନାହିଁ ତ ଶୋଇନେଇ ଆଉ ଆପଣ ଆଜି କଣରେ ହେଇଛି?
ହଁ କଣ ହେଲା ଆଜି ମ ଟନ୍ ମଟନ୍, ଭାତ।
ଆମ ପାଇଁ ଦବ।
ହଁ, ହଁ ସିଓର୍। ତୋମର କଣ ରୋଷେଇ?
ଆମର ମାଛ। ଭାତ।
ଓହୋ, ମାଛ ଭାତ କିଏ ଆଉ ଖାଉଚି?
ଆଉ।
ହାଲୋ।
ଖିଆପିଆ ସରଲାଣି?
ଆପଣ ଆଉ
ହଁ, ହଁ।
ତୋମେ ଖାଇଚ? ନା ଖାଇ ନାହିଁ।
ଓହୋ, ହୋ।
ଆପଣଙ୍କ କଣ କରନ୍ତି?
ସେ ଦାଇ ହିନ୍ଦି।
ଆଉ ଆପଣଙ୍କ କୋଉ ଏରିଆ ରେ କଣ ସବୁ ବୁଲିବା ସ୍ଥାନ ଅଛି?
ସବୁ ଅଛି ଖାଲି ଦେଖିପାଇଲେ ହେଲା। ଆମର ଏଠି ମନ୍ଦିର ଅଛି। ବାହା ଉ, ଅ, ସବୁ ତ ଅଛି ଆଉ ଭୁବନେଶ୍ୱର। ମାନେ ୟା ଭିତରେ ସବୁ। ଲିଙ୍ଗରାଜ ମନ୍ଦିର, ଜୟଦେବ ବାଟିକା। ଆଉ ସବୁ ତ ଆଉ ପାର୍କ ହରିକା ସବୁ ଆଉ।
ଆଉ ରଜକୁ ସବୁ କୁଆଡେ ଯାଇଥିଲେ ବୁଲିବା ପାଇଁ?
ରଜ ମହୋତ୍ସବ ପଡିଥିଲା ଯାଇଥିଲେ ବୁଲିବା ପାଇଁ ସେଠି। ତୋମେ ଯାଇନ?
ନା।
କାହିଁକି?
ଦେହ ଟିକେ ଖରାପ ହେଲା ତ ଯାଇନି ଆଉ।
ତ ଅ, ହଁ।
ଆଉ ସମସ୍ତେ ଖାଇସାଇଲେଣି, ଆପଣ ଖାଇସାଇଲେଣି?
ନା ପା ଖାଇନି, ଯିବି ଖାଇବି, ମୋ ଫୋନ୍ ଟା ସଫ୍ଟୱାର୍ ମାନ ଥିନି ତ, ଏ ସ୍କିନ୍ ଅଫ୍ ହେଇଗଲା ପୁରା, ଆଉ ଯେତେ କଲ୍ ଆସ କିଛି ଦେଖାଗଲାନି ନା ଉଠେଇ ହେଲାନି।
ଆଉ ଆପଣ ଘରକୁ ଯାଇନାହାନ୍ତି?
ନା ବା ଡାକରା ଆସୁନି ଆଉ।
ଆପଣଙ୍କ ଘରେ କିଏ କିଏ ଅଛନ୍ତି?
ଅ, ଭାଇ ଭାଇ, ଭାଉଜ, ବାପା, ବୋଉ ଆଉ ଆମର ଗୋଟେ ପୁଅ।
ଆଉ ତୋମ ପୁଅ ପାଠ ପଢିଲାଣି? ପୁଅ ଖାଇକି ଅବିକା ଶୋଇଲା ତ ଶୁଆଇଲି।
ହଁ ଶୋଇ ପଇଲା।
ହଁ ଶୁଇ ପଇଲାଣି ନାଇଁ ଖାଇନି।
କାହିଁକି?
ଏ କଲ୍ ଆଟେଣ୍ଡ କରିବାର ଥିଲା ତ ସେଥିପାଇଁ ଖାଇନି ଆଉ।
ଓ ହୋ। ଆଉ ସବୁ ଭଲ?
ହଁ ଭଲ ଆଉ ସେମିତି ଆଉ।
ଓହୋ। ଭଲ ଅଛନ୍ତି ସମସ୍ତେ?
କଣ କହିଲେ?
ଭଲ ଅଛନ୍ତି ସମସ୍ତେ?
ହଁ ହଁ।
ହଁ ହଁ।
ଆଉ ଏ ବର୍ଷ କୁଆଡେ ସବୁ ବୁଲିବାକୁ ଯାଇ ଥିଲ। ନାଇଁ ମୁଁ ଘର ଆଡେ ଯାଇନି। ଆଉ ବୁଲିବା କୁ କୁଆଡେ ସବୁ ଯାଇଥିଲ? ଦୁଇ ହଜାର ଛବିସ୍ ରେ? ହଁ। ଆଉ ଘରେ କଣ? ହାଉସ୍ ୱାଇଫ୍ ନା କଣ କରନ୍ତି?
ହାଉସ୍ ୱାଇଫ୍। କିଛି କରୁନି।
ସିଆଡେ ବର୍ଷା ହେଉଛି?
ବର୍ଷା ଟିକେ କମିଲା ଆଉ।
ହଁ ଆମର ଇଆଡେ ବର୍ଷା ବି ଛାଡି ଯାଇଛି।
ହଁ ଆମର ଇଆଡେ ଛାଡିଲା ଆଉ। ଲୁଗାପଟା ତ ଓଦା ଆଉ କୁଆଡେ ଶୁଖେଇ ବୁ ସବୁ ଓଦା।
ହଁ ମୁଁ ବି ଅଇକା ଛାତ ଉପରେ ପକେଇକି ଆସିଲି। ରୋଷେଇ ସାରିକି ପକେଇକି ଆସିଲି।
ହ ହ। ଛାତ ଉପରୁ ଶୁଖି ଯାଇଛି।
ହଁ ଛାତ ଉପରେ ପକେଇଛି ଟିକେ ପାଗ କରିଛି ତାପରେ ଫୁଣି ଦେଖା ତୋଳିକି ନେଇଆସିବା ଆଉ।
ଓହୋ। ଆଉ ଖାଇବେ କେତେବେଳେ କଣ ଫୁଣି?
ଖାଇବେ ଆଉ ଟିକେ ଗଲେ। ଆଉ ଆପଣଙ୍କୁ ସବୁ ନଣନ୍ଦ ହରିକା ଫୋନ୍ ମ ମାରନ୍ତି? ଆପଣଙ୍କ ନଣନ୍ଦ ତ କେତେଟା?
ଦିଟା। ଏବେ ଟିକେ ବ୍ୟସ୍ତ ରେ ରହି ଯାଉ ସେମତି ତାଙ୍କ ସାଙ୍ଗେ କଥା ହେଇପାରୁନି ଆଉ। କାଲି କିନ୍ତୁ ବଡ ନଣନ୍ଦ ସହିତ ଟିକେ ଟାଇମ୍ ଦେଲି, ତାକୁ ଟିକେ ଆଉ ସେ ସବୁ କହିଲା ତ। ଫୋନ୍ କରୁନି କିଛି ନାହିଁ ଏମିତି ଏ ଟାଇମ୍ ତ ହଁ ସିଏ ଜମା କରରେନି ଫୋନ୍। ସିଏ ଟୋଟାଲେ କରେନି। ଆ ସିଏ ତ ଟୋଟାଲି ବାଲାନ୍ସ ଫାଲାସ ପକାଏନି ଆଉ ଯେତେବେଳେ ଫୋନ୍ ମାରିଲେ ମତେ ସେ ଖାଲି କହିବ ବାଲାନ୍ସ ପକା। ସେଥି ପାଇଁ ମୁଁ ତାଙ୍କୁ ଡରିକି ଫୋନ୍ ମରେନି।
ଆଉ କଣ କରିବ? ସେଥିଲାଗି ଫୋନ୍ ମାରେନି। ସିଏ ତା ଆଡୁ ଯେତେବେଳେ କରିବ ଯଦି କରିବ ନ ହେଲେ ନାଇଁ। ନା ନାଇଁ ବା ପଇସା ପତ୍ର ସେମିତି ପଛକେ ନାହିଁ କୁଆଡେ କାହାର ବାଲାନ୍ସ ପକେଇବୁ ଯେ।
ତମେ ଟିକେ ଭା ଆ ଭାଉଜ ଗୋଟାଏ
ହଁ ହଁ।
ହଁ ବାଲାନ୍ସ ତ ପକେଇ ଦିଅନ୍ତ କଥା ହୁଅନ୍ତ।
ହଁ କାହିଁକି ତା ସ୍ଵାମୀ ଅଛି ସେ ତାର ପକେଇବନି। ମୁଁ କାଇଁ ପକେଇବି।
ଆ
ତାଙ୍କ ଆକାଉଣ୍ଟରୁୁ ପାଞ୍ଚ ହଜାର ଛାଡିଦବୁ ସେ ପର୍ସନାଲି ଖର୍ଚ୍ଚ କରନ୍ତେ?
ମୋ ମୋ ନିଜ ଆକାଉଣ୍ଟରେ ବି ପାଞ୍ଚ ହଜାର ନାହିଁ। ଟଙ୍କା ଶହେ ଦୁଇଶହ ପଡିଥିବ। ନହେଲେ ସେ ପାଞ୍ଚ ହଜାର ଟଙ୍କା କୋଉଠୁ ଆସିବ? ମୁଁ କୋଉଠି ରୋଜଗାର କରୁଚିନା କଣ ଯେ ପଇସା ଆସିବ?
କୁଆଡେ ବୁଲିବାକୁ ଯିବା।
ଯିବା ଆଉ ବୁଲିବାକୁ ଯିବା ଆଉ ଗଲେ କୋଉ ଦିନ ଭେଟ ହେଲେ ଯିବା ଆଉ। ଏଇ ନମ୍ବରରେ କଲ କରିବୁ ଯିବୁ ବୁଲିବାକୁ ଆଉ।
ହୁଁ ହୁଁ ଜୟଦେବ ଭାଟିକା କୋଉଠିକି ଯିବ କୋଉଠିକି।
ଆଁ।
ଜୟଦେବ ବାଟିକା ନା ଖଣ୍ଡଗିରି।
ଖଣ୍ଡଗିରି ଯାଇଛୁ ଉଦୟଗିରି ଯାଇଛୁ ଜୟଦେବ ଭାଟିକା ଯାଇନୁ। କୋଣାର୍କ ଏ ଯଉ ପୁରୀ ଯାଇଚୁ। ଯଉ କୋଣାର୍କ ମନ୍ଦିର ଯାଇଚି। ପୁରୀ କିଏ ନଯିବ ଯେ ସମସ୍ତେ ଯାଉଛନ୍ତି।
ଆମର ତ ସମୟ ହଉନି ଯିବା ପାଇଁ।
ଆମକୁ ବି ସେମତି ସମୟ ହଉନାହିଁ ଯିବା ପାଇଁ କି ତା ଭିତରେ ବି ଯଦି କେତେବେଳେ ସମୟ ହେଲା ଡାକରା ଆସିଲା ତାହେଲେ ଯିବୁ ଆଉ।
ଆଉ ରଥଯାତ୍ରା କୁ ଯିବେ।
ନା ନା ଇଏ ବୋପାଲୋ ଛୋଟା ଛୁଆ କୁ ନେଇ କି ରଥଯାତ୍ରା ଦେଖିବାକୁ ନୁହଁ। ଆଉ ପଛରେ ଦେଖିବା ଯଦି ରଥ ଥୁଆ ହେଇଥିବେ ଯାଇଁ କି ଛୁଇଁଦଲେ ବି ହେଇଯିବ ଆମର। ପଛରେ ଏବେ ରଥଯାତ୍ରା କୁ ଯାଇହବନି।
ଆପଣ ପୁଅ ଝୁଅ କେତେଟା?
ଗୋଟେ ପୁଅ।
କେତେ ବର୍ଷ ରେ।
ଦି ବର୍ଷ ଆଠ ମାସେ।
ଆଉ ତାଙ୍କ ନାଁ କଣ।
ହୁ ସୁଭ୍ରାଂଶୁ ବେହେରା କୁନାଲ ଗୁଡୁଲୁ ଡାକୁଛନ୍ତି କୁନାଲ ଡାକୁଛନ୍ତି।
ତମ ଭଲ ନା।
ମୋ ଭଲ ନା ସେଇଟା ଆଉ ପଛରେ ଆଉ। ମୋ ନା ଅଛି ଆଉ।
ଆଉ ଆଉ ଦଶ ମିନିଟ ହେଇଗଲାଣି କଥା ହବା।
ଆଉ ପୁଅ କଣ ପୁଅ ନା କଣ।
ହୁଁ ପୁଅ ନାଁ ପ୍ରିୟଂଶୁ ବେହେରା।
ଅ ହ। ପ୍ରିଆନ୍ସୁ। ବଢିଆ ନାଁ ଟା ଆଉ।
କୁନାନା ବାଛିକି ଦେଇଥିଲେ ତ?
ଅ ହ।
ସ୍କୁଲ ଯାଉ ଚି ନା ନାଇଁ।
ନାଇଁ ଗୋଡ ଟିକେ ଫ୍ରାକ୍ଚର ହେଇଯାଇଛି ତ ଯାଉନି ଆଉ ସ୍କୁଲ।
ଆଉ ଭଲ ହେଇନି।
ଉଁ ହଁ ଭଲ ହେଇଗଲାଣି।
ଅ ହ ଭଲ ହେଇଗଲାଣି ଟି ମାନେ କମିଗଲାଣି ଟୋଟାଲେ।
ହଁ ହଁ କମିଗଲାଣି ତା ନନା ଆସିବ ବୋଲି ଆଉ ଆସିବାକୁ ଟାଇମ୍ ନାହିଁ ସେ ଟିକେ ବିଜି। ବିଜି ମ୍ୟାନ ଲୋକ ତ ହୁଁ।
ଆଉ ବନ୍ଧା ହେଇନି।
ନାଇଁ ଆଉ ବନ୍ଧା ହେଇନି ଆଉ ବହୁତ ଦୀଥର ବନ୍ଧା ଫଟ ଉଠିଛି।
ଅ ହ ଆଉ ରି ଦିଥର ବନ୍ଧା ହବ।
ଆଉ ଦିଥର ବନ୍ଧା ହବ ତାପରେ ସେକ ଦିଆ ହବ।
ଅ ହ।
ଆଉ ବୋଉଙ୍କ କଥା ମନେ ପଡୁ ନାହିଁ?
ମନେ ପଡୁଛି କିନ୍ତୁ ରହିବା କଥା ଆଉ। କଁ କରିବା?
ଆଉ ଆପଣ ଆସୁନାହିଁ କାହିଁକି ଯାଉ ନାହାଁନ୍ତି କାଇଁ ଆପଣ ଘରକୁ ବୁଲିବା ପାଇଁକି?
ହଁ ଟାଇମ୍ ହଉ ଯିବା। ଅ ହଉ ଏବେ ରଖିଦିଅ ପଛରେ କଥା ହବା ଆଉ। ହଉ।